ଆଉ କଣ କଉଠି ଅଛ ଏବେ।
ଏବେ ଶାଶୁ ଘରେ ଅଛି। ହଁ ହଁ ସନ୍ଧ୍ୟା ଦେଇ ସାରିକି ରୁଟି କରିବି କୋଲିକି ଅଟା ଆଣିଥିଲି ମାଡ଼ିଥାନ୍ତି ଅଟା ମାଡ଼ିକିରି
ମୁଁ ତମୁ କତିକି କଲ କରିଥିଲି। ତମେ ଉଠେଇଲନି ମୁଁ କାଲି ଆଣି ନାହାନ୍ତି। କଲ କି କଣ ବ୍ୟସ୍ତ ଥିବେ ଆଉ ଅଲଗା ନମ୍ବର
ଆଉ ଝିଅ କହିଲା କିଏ କରୁଛନ୍ତି ସେଇଠୁ ମୁଁ ଆଣିନି।
ଆଉ ତାପରେ ମୁଁ ଏ ଏବେ ପ୍ରେୟାର କରିଥିଲି ସନ୍ଧ୍ୟା କରିକି ପ୍ରେୟାର କରିସାରିଲି ଯେମିତି ମୁଁ କାଲି ଆମ ପୁଅ ଫୋନ ଧରିଥିଲା। ମୁଁ କହିଲି ଦେଲୁ ଟିକେ ମୁଁ ଲଗାଏ ଆଉ ରୁଟି ଆଉ କଣ କରିବ।
ରୁଟି କରିବି ଅଣ୍ଡା ଭୁଜିଆ କରିବି। ଖରାବେଳେ ମାଛ ହେଇଥିଲା ଏଇନା ଅଣ୍ଡା ନା ନା ପୁଅଟେ ଝିଅ ଟିଏ। ପୁଅ ଟେ ଝିଅ ବଡ। ଝିଅର ପ୍ଲସ୍ ଟୁ ସାରିଲା ହଁ। ପୁଅ ସାନ ପୁଅ ହଁ ବଡ ହେଇଗଲାଣି ତାକୁ ଅଠର ବର୍ଷ ଚାଲୁଚି ଆଉ।
ପୁରା ଆମ ଝିଅ ପରି ଆଉ।
ହଁ ହଁ ଏ ହଉଛି ପୁଅଟା ନବ ବମ ପଡୁଚି ପନ୍ଦର ବର୍ଷ ମୁଁ ସେଦିନ ତମ ଭଉଣୀ ସାଙ୍ଗରେ କଥା ହେଲି ମୁଁ ତମକୁ ଭାବିକି କଥା ହଉଛି ସେ କଇଲେ ନା ମୁଁ ତାଙ୍କ ସାନ ଭଉଣୀ ମୁଁ କଇନି ମୁଁ ସେଠିକି ଯାଇଚି ତ ତମ ଘରକୁ ଯାଇ ନଥିଲିକି ଥରେ ମାମୁଁ ଘରକୁ ଯିବାରେ ତମ ଘରକୁ ଯାଇଥିନି। ହଁ ହଁ ତମ ଶ୍ୱଶୁର ଥିଲେ ସେତେବେଳେ।
ଆଉ ହେଇଥିବ ମୋର ଆଉ ଲକ୍ଷେ ନାଇ।
ହେଲାଣି ନା କୋଡିଏ ବର୍ଷ ମୁଁ ବାହହାର ହେଲାଣି ତା ଆଗ ଦି ତିନି ବର୍ଷ ବୋଧେ ଆଗ ଗୁରୁ
ଉଁ ହୁଁ।
ପୁଅ ଛୋଟଟେ ଥିଲା ଆଉ ଶସ୍ ସୁର ବି ଥିଲେ ସେ ସେ ପା ସେତେବେଳେ ଥିଲେ ଭଲ। ସେ ଘାତ ଫାତ ଦେଖନି ନା ହଁ ସିଏ ପା ମୋ ହାତ ଦେଖିଥିଲେ ମୋ ମନେ ଅଛି।
ତା ଯାହା କହିଥିଲେ ସବୁ ସତ ନା?
ସତ ତ ସେମିତି କହିଥିଲେ ସେ କହିଥିଲେ ଯେ ହୋଉଚି ରାଜନୀତିରେ ପଶିବ କିନ୍ତୁ ରା ଜନୀତିରେ ଆଜି ପର୍ଯ୍ୟନ୍ତ ବସିନି କହିଥିଲେ କିନ୍ତୁ କହିଲେ ତମର କିଏ ହୋଉଚି ଥରେ ରାଜନୀତିରେ ପସିବ। କିନ୍ତୁ କହିଥିଲେ କହିଲେ ସବୁବେଳେ ତମର ଜଣେ ଯୋଉ ସ୍ତ୍ରୀ ଲୋକ ଜଣେ ତମ ଅ ପଛରେ ଲାଗିଥିବ। ସାବନ ବର୍ଣ୍ଣ ହେଇକି ସେଇଟା ମତେ ଲାଗୁଚି ସତ।
ହଁ। ଆଉ ତା ମାନେ ସେଇ କଥା କୁହନି ଅଲଗା କଥା କଣ ଅଲଗା
ହଁ ହଁ ସେଇ କଥା ହଉ। ଆଉ ରୋଷେଇ କ ତମେ କରିସାଇଲଣି?
ନା ମୁଁ କରିନେଇ ଆମ ପୁଅ ଟା ମା ପୁଅ ତ ଦିଇ ଜଣ ଅଛୁ। ଆଉ ଉଁ ସେଇ ପୁଅଟା ଯିବ ଭୋଜି ଖାଇ ଆମର ଏଇଠି ଏଇ ଯୋଉ ଆମ ଗୋଦାମ ଘର ଦେଖିଥିବ ସେଠି?
ହଁ।
ଦେଖିଚ ନା ଏଇ ଅବଦାନ ଘର ଏଇ ଟାୱାର ଯୋଉଠି ହେଇ ଥିଲା ହଁ ହଁ ସେଇଠି ଅବ ନ ଘର ତାଙ୍କର ବାହାଘର ସିଏ ନେଇଚନ୍ତି। ଭଡାକୁ ଆମ ସେ ଘର ଦିଇଟା ଦିଇ ବଖରା ମୁଁ ସେଠି କରିନେଇଁ କି ଘର ସେ ଘ ର ଆଉ ସେ ବାରି ଫାରି ଭଡାକୁ ନେଇଚନ୍ତି ତାଙ୍କ ଘରେ ହବନି ନା ତାଙ୍କ ଘରେ ହେଲେ ବି ମାନେ ତାଙ୍କର ଜାଗା ନାହିଁ ତାଙ୍କର ବାହାଘର ବ୍ରତ ଘର ସବୁ ଆମ ଜାଗା ଉପରେ ସେଇଠି କର ଚନ୍ତି ଭଡା ଦୋଉଚନ୍ତି ପ୍ଲସ ଭଡା ଦୋଉଚନ୍ତି କରୁଚନ୍ତି ଆଉ। ଆ ସିଏମାନେ ତାଙ୍କ ଘରେ ଅଛନ୍ତି କିନ୍ତୁ ଆମ ଜାଗା ଘର ନୋଉଚନ୍ତି ମାନେ ଭ ଗୁଡାକୁ କାମ ନିମତ କଲେ ତାଙ୍କର ମାନେ ନାହିଁ ଜାଗା। କରିବାକୁ ଆଉ ସିଏ ଏଇ ନେଇ ଚନ୍ତି ଭଡାକୁ ତାଙ୍କର ସେଇଠି ସବୁ ସଜାସଜି କରି ଡେକୋରେସନ କରିକି ବାହାଘର କରୁଚନ୍ତି। ତା ତାଙ୍କ ଘରେ ବି ଅଣ ସୁୁଧଆ ହେଇଚି କିଛି ଛୁଇଁବେନି ଆମ ଘରେ ସବୁ ଜିନିଷ ପତ୍ ତାର ମାନେ ବାହାଘର ଜିନିଷ ରଖିଚନ୍ ସୁଧିଆ ନୁହଁ ମାନେ ବର୍ଷିକିଆ ଯାଇନି। ଏବେ ଏବେ ତାଙ୍କର ଜଣେ ଏକ୍ସପାର୍ଟ କରିଚି ଏଇ ମାସ ଦିଇ ମାସ ହେଲା।
ହଁ।
ଆଉ ତାଙ୍କ ଯୋଉ ଭୋ ମାଉସୀ ମୋଉସା ଆସିକି ବାହାଘର କର ଛନ୍ତି। ତାହା କାଳେ ସେଇଠି ହୁଁ ଯିବା ଦେଖିବା କେତ ଅଳେ ଆଉ ହଳଦୀ ଫଙ୍କସନ, ମେହେନ୍ଦୀ ଫଙ୍କସ ସନ୍ ସବୁ ତାଙ୍କର ସେଇଠି ଚାଲିଚି ସେଇଠି ଯିବ ପୁଅ ଭୋଜି ଖାଇବ। ଆଉ ମୁଁ ମୋର କଣ କରିକି ଖାଇବି ଆଉ। ମୁଁ ଆଜି ଟିକେ ହସ୍ପିଟାଲ ଯାଇଥିଲି। ଆଉ ହସ୍ପିଟାଲ ରୁ ଆସିଚି। ହୁଁ ମୋ ଦେହ ଟିକେ ଅସୁବିଧା ଥିଲା। ଯାଇଥିଲି ଦେଖି
ଓହୋ ତାହେଲେ ଶାଶୁ ଶ୍ୱଶୁର ସବୁ ଗଲେଣି, କେହି ନାହାନ୍ତି ଆଉ?
କେହି ନାହାନ୍ତି ଏକୁଟିଆ ଏଇନା ମା ପୁଅ ଦି ଜଣ ଅଛୁ ତା ବାପା ତ ଭୁବନେଶର ଝିଅ ତା ଭୁବନେଶରରେ ପଢୁଚି।
ହଁ ହଁ ପଢୁଚି କଣ ଝିଅ?
ଝିଅ ପାଇଁ ବିଟେକ୍ କରୁଚି।
ଓ ହଉ।
ତାର ସେକେଣ୍ଡ ୟଅର ହ ବ। ଏଇ ପ୍ଳ ଫାଷ୍ଟ ଇୟର ସଇଲା। ଇଣ୍ଟର୍ନସିପ୍ ଏଇନା କରି ଚି ମାସେ। ଏଇ ତିରିଶ ତାରିଖରେ ସରିବ ଆସିବ ଘରକୁ ଏକ ତାରିଖ ଦିନ। ଏକ ତାରିଖ ଦିନ ଘରକୁ ଆସିବନି, ଆମ ଦାଦା ଟୁକୁ ଦାଦାଙ୍କ ଝିଅ ଜୋଇଁ ବାହା ହେଇଚନ୍ତି ଏ ଯୋଉ ଦଳା ନୁହଁ ଯାଜପୁର ଯ ଦଳା ସେଇ ଯାଜପୁରର ଦଳା
ହଁ ହୋ ସେଇଠି ବା ସେଇଠି ତ ମୋ ଶାଶୁ ଘର ସେଇଠି।
ହଁ ସେଇଠି ସିଏ ଅଛନ୍ତି। କହିଲେ ଆଉ ଝିଅ ତୁ ପଳେଇ ଆସିବୁ। ହଁ ନାଇଁ ନାଇଁ ନା ନିଜ ଘର ତାଙ୍କର ଉଁ ଦଳା ନୁହଁ ମାନେ ସେଇ ଦ ଦଳା ପାଖାପାଖି ହଁ ତାଙ୍କର ମାନେ ଏକୁଟିଆ ଘର ଗୋଟେ ପର୍ସନାଲିଟି ମାନେ ଗୋଟେ ଜା ବିଲ ର ର-ର-ରୋଡ ସାଇଡରେ ହଁ ରୋଡ ସାଇଟରେ ତାଙ୍କର ସେଇଠି ଘର କରିକି ଅଛନ୍ତି। ସିଏ କହିଲେ ଆଉ ଝିଅ ତୁ ଆସିବୁ ଟ୍ରେନରେ ପଳେଇ ଆସିବୁ ଆଉ ମୁଁ ତୋତେ ନେଇଆସିବି ଫୋନ କରିବୁ ଆ ଷ୍ଟେସନ ପାଖକୁ ତାଙ୍କ ରୁ ଅଳ୍ପ ବାଟ, କହଲେ ତ ପିଇସା ଇଁ କି ନେଇ ଆସିବ ଆଉ ତୁ ରହିବୁ ଆଉ ତାପରେ ଯୋଉ ଦିନ ଯିବୁ ପିଇସା ନେଇକି ଛାଡି ଦେବେ ଘରେ। ମୁଁ କହିଲେ ଭଲ ମତେ ଯିବାକୁ ପଡିଥାନ୍ତା ମୁଁ ଆଉ ଯିବିନି ଆଉ। ତ ତାଙ୍କ ଘରେ ରହିଯିବ। ତାଙ୍କ ବାରେ ଯେତିକି ଦିନି ରହିବ ତାପରେ ତା ପିଇସା ଆଣିକି ଛାଡିଦେବେ।
ତାଙ୍କର କୋଉ ଇଏରେ ଯାଉଚି କୁହନି କୋଉ ଏରିଆରେ ସେଇ ଦଳା। ଦଳାରେ ନା ସନ୍ତରାରେ?
ଦଳା ରୁଅ କଣ ଗୋଟେ ବା ବାଣପୁର ନା କଣ! ମାନେ ସେ ଗାଁ ନାଁ ଟା ମର ମନେ ପଡୁନି, କଣ ଗୋଟେ ମାନେ ଉଁ ଦି ଚାରିଟା ୱାର୍ଡ ମ।
ହୁଁ ହୁଁ ନା ଆମର ତ ଦଳା ପାଖରେ ଜାଣିଚୁ ତ ମୁଁ ସେଇଥିପାଇଁ
ହଁ ନାଇଁ ହଁ ସେ ଗାଁ ନା ଟା ମୋର ମନେ ନାହିଁ କହିଲେ ତମେ ବଣି ବଣିପଶୀ ନା କଣ ଗୋଟେ ଏମିତି? କଣ ଗୋଟେ ଏମତି, କଣ ବଣି ପଶି ନା
ଓହୋ ନା ବଣୀ ପଶି ତ ନାହିଁ ସେ କହିବ ପଚାରିକି ବୁଝିବ ଦେଖିବ ସେ ଆମେ ବା ଆମର ତ ସେ ପାଖାପାଖି ଘର ହୁଁ ହଁ ହଁ।
ତମେ ସେ ନାଁ ଟା କହିଲେ ତମେ ଜାଣିଦବ।
ହଁ ହ।
ଆଉ?
ହଉ ଆଉ। ହଁ।
ହଁ ହଁ ପରିବାର ଶାଶୁ ଶଶୁର
ହଁ ଶାଶୁ ଅଛନ୍ତି। ଶାଶୁ ଦି ଜଣ ଅଛନ୍ତି ଶଶୁ ଶଶୁର ଅଛନ୍ତି ଆ ଶଶୁର ଦିଇ ଜଣ ଗଲେଣି ଗୋଟେ ବର୍ଷ ଏଇ ଆର ବର୍ଷ ଦିଇ ଜଣଙ୍କର ବର୍ଷିକିଆ ଗଲା ଗୋଟେ ବର୍ଷରେ ଦିଇ ଭାଇଆଙ୍କ ଗଲେ। ଆଉ ଶାଶୁ ଦିଇ ଜଣ ଅଛନ୍ତି। ଆଉ ଆମେ ଚାରି ଦିଇ ଭାଇରୁ ସମସ୍ତେ ବାହାରେ ରୋହୁଚନ୍ତି ମୁଁ ଘରେ ଏକା ରୋହୁଚି। ଗାଁରେ ସାନ ସାନ ହଁ ସାନ ଆମ ମୋ ସାନ ପୁଅ ବା ମୋ ବାହାଘର ପରଠୁଁ ମୁଁ ରହିଚି ଆଉ ସିଏ ସବୁ ବାହାରକୁ ସବୁ ଆଗେ ପଳେଇଚନ୍ତି। ଛୁଆ ପଢିବ କି କଣ କରିବ ପଳେଇଚନ୍ତି ଆଉ। ଆମେ ତ ଛାଡିକି କୁଆଡେ ଯାଇପାରୁନୁ ଆଉ।
ଆ ମାନେ ଇଏ ବିଜିନେସ କରୁଚନ୍ତି ତମ ହଜବେଣ୍ଡ ଯେ ହଁ ଇୟେ ମାନେ ଆଈ
ଚାଷ ବି ଅଛି ବାପା ଥିଲେ ଚାଷ କରୁଥିଲେ। ଆଉ ଇଏ ବି ସେ
ଚାଷ କଥା ବୁଝାବୁଝି
କରୁଚନ୍ତି ଏବେ କରୁଚନ୍ତି ଏକାଟିଆ ଆଉ ବାପା ତ ଆର ବର୍ଷ ତେରସ୍ତା ଦି ଜଣଆଙ୍କ ପଳେଇଲେ। ଆଉ ଏବେ ଘ ଇଏ ବୁଝଚନ୍ତି ଆଉ ଅଳପ କିଛି ନାହିଁ ଏଟା ସରଗଡା ଧାନ ଖାଲି। ହେନ୍ତି ସେଠି ତମ ସେ ସେଠି ଯେମିତି ଧାନ ଖାଲି ଏଠି ସେମିତି ଖାଲି ଧାନ ଏରା ତଳା ପକେଇଚନ୍ତି ଦେଖୁନା ଏବେ ଯୋଉ ଖରା ହେଲାଣି ମରିଗଲାଣି ହଁ ନା ନା ଆମର ବି ବିଲ ଅଧିକ କିନ୍ତୁ ଚାଷ ଜମା ଦି ଏକର କରୁଚନ୍ତି। ଦିଏକର କରିଚନ୍ତି ଗୋଟେ ଜାଗାରେ ଅଛି ସେ ଦିଏକର ସେ ସେତିକ କରୁଚନ୍ତି ଆଉ ସବୁ ବଖରା ପଡିଆ ସବୁ ପଡିଚି ଆଉ ଯିଏ ବଖରା ନେଲେ ଏପଟେ ତ ଦଳା ସାଇଟ ନଉ ନାହାନ୍ତି ଆଉ ବିଲ ଚାଷ କରୁ ନାହାନ୍ତି।
ଆ ଏ ବଖରା ଯିଏ ନଉଚନ୍ତି ଯାହା ଧାନ ଦଉଚନ୍ତି ଆମେ ଜାଣିଚୁ ଆମକୁ ଦଉଚନ୍ତି ଆମର ତ ସବୁ ବି
ବଖରା ସେପଟରେ ହଁ ମାମୁଁ ଘର ଖବର କଣ?
ମାମୁଁ ଘର ଖବର ମୁଁ କହିପାରିବିନି ମୁଁ ଆଉ ସେପଟ ସାଇକି ଯାଉଚି ନା ହଁ ପାଖା ସେପଟ ସାଇ ଟା ପା ମାନେ ସେପଟ ଗଳି ଟା ଆମେ ଆଉ ହଁ ଆଉ ଅଁ ତାଙ୍କ ଘରକୁ ବି ହଁ ହଁ ହଁ। ତାଙ୍କ ଘରକୁ ଆମର ଯିବା ଆସିବା ନାଇଁ ଆମେ ବୋହୁ ଗୁରା କଣ ଜାଣିବୁ ତାଙ୍କ କଥା।
ତାପରେ ସେମାନେ ତ ବାହାରେ ରହୁଛି ଦିଲ୍ଲୀରେ ରହିଲେଣି ସମସ୍ତେ ହଁ ହଁ ନଲେ ଖବର ଜାଣିବ ତାପରେ ବଡ ଗାଁ ଭିତରେ କିଛି ଖବର ବି ଜାଣି ହବନି।
କିଛି ଜାଣିହବନି ସତ କଥା ମୁଁ ଆଜି ପର୍ଯ୍ୟନ୍ତ କାହାକୁ ଚିହ୍ନିହିଁ ନାହିଁ ଏତେ ବର୍ଷ ହେଲା ଆସିଲିଣି।
ହଁ ହଁ ଛୋଟ ଗାଁ ହେଇଥିଲେ ଚିହ୍ନି ଜାଣିପାରିବ ଆମର ଏଇଠି ଛୋଟ ଗାଁ ଏଇଟା କିନ୍ତୁ ସମସ୍ତେ ବାହାର ଲୋକ ଗୁରା ବେଶୀ ଆସିକି ଏଠି ଜାଗା କିଣିକି ବିଲ ଗୁରା ନେଇକି ଘର କରି କ କଲୋନୀ କରିକି ରହିଲେଣି ପୁରା ତାଙ୍କ ଗାଁ ଟା ବଢି ଗଲାଣି ଗାଁ ଟା ଛୋଟ ଥିଲା ଲୋକମାନୋନେ ଛକ ରୁ ଏପଟେ ଦଳା ପର୍ଯ୍ୟନ୍ତ ସବୁ ଭଡା ନେଇକି ଭଡା ରହୁଥିଲେ ପୁଣି ଘର କରିକି ରହି ସାରିଲେଣି।
ହଁ ସେପଟେ ସବୁ ହୁଁ ମାଡି ଗଲାଣି ଆଉ ବଢିଗଲାଣି ଏଇ ଯୋଉ ପ୍ଲାଣ୍ଟ ଏରିଆ ନା
ହଁ ପ୍ଲାଣ୍ଟ ଏରିଆ ତାପରେ ରୋଡ ପଟରେ ସବୁ ବାହାର ଲୋକ ପୁରା ହଁ ବାହାର ଲୋକ ପୁରା ସବୁ ଏଠି ଘର କରିକି ରହିଗଲେଣି ଆଉ ଏ ଜାଗାର ବି ଦାମେ ଅଧିକ। କୋଡିଏ ଲକ୍ଷ ପଚିଶି ଲକ୍ଷ। ହଁ ଦଶ ଦଶ ଅଛି କୋଡିଏ ପଚିଶ ଅ ଅଛି ସବୁ ରାସ୍ତା ପାଖ ଜମି ଭଲ ରେଟ ହଁ। କୋଡିଏ ଲକ୍ଷ ପଚିଶି ଲକ୍ଷ।
ଆଉ ଗୁଣ୍ଠେ ବିକିଦେଲେ ହେଲା ଦି ଗୁଣ୍ଠୁ‌ ଜା
ହଁ ଯିଏ ଏ ଏ ଏରିଆରେ ସବୁ ବିକ୍ରି କରିକି କିଏ ଘର କରୁଛି କିଏ ବାହାଘର କରୁଛି କିଏ କଣ କରୁଛି ଏ ସବୁ କରିଛନ୍ତି ହଁ। ସେ ସୁୁଦିଆ ଲଗେଇ ଦଉଛନ୍ତି ଚଳୁଛନ୍ତି ଏ ଜାଗା ରେଟ ବଢିଲା ବୋଲି ଏଇ ସବୁ ରେଟ ସବୁ ସବୁ ଧନ ହେଇଗଲା ସମସ୍ତଙ୍କର ହଁ ଆଉ ନହେଲେ ଆମର ଏ ଅଛି ଜାଗା ହେଲେ ବିକ୍ରି ଫିକ୍ରି କିଛି କରିନାହାନ୍ତି। ଲେ ଥାଉ ହଁ କିଛି କାମ ନା ନା ସବୁ କାମ ସରିଲାଣି ଝିଆରୀ ପୁତୁରା ସବୁ ଵାଆହେ ଲେଣି ବଡ଼ ଦେଢଶୁର ଙ୍କ ପୁଅ ଝିଅ ବାହା ହୋଇସାରିଲେଣି ଆଉ ଶ ସୁର ଦି ଜଣ ତ ଗଲେ ସବୁ ନା ନା ନା ନା ସମସ୍ତେ ସେ ଭାଇ ମାନ ସବୁ ବୁଝିଛନ୍ତି। ହଁ ଆଉ ବାପାଙ୍କ କାମ ଦି ଜଣଙ୍କର ବି ଭଲରେ କ-କଲେ। ବର୍ଷିକିଆ କଲେ ଆଉ ସେଥିରେ ତ ବିକିଲେ ନା ଆଉ କାହିଁକି ହଁ ନା ଯାହା ସେ ସବୁ ମିଶିକି କରେ କରିଦିଅନ୍ତି କିନ୍ତୁ ଆଉ ବିକ୍ରି କରୁନାହାନ୍ତି।
ହଁ ନବିକନ୍ତୁ ଭଲ ନା। ହଁ ନାଇଁ ନାଇଁ ସିଏ ଆଗକୁ ଆହୁରି ପଇସା ହବ।
ହଁ ହଁ ସେ ତ ରହିଛି ରହିଛି ତାପରେ ନଣଦ ବାହାରରେ ବି ବିକିନଥିଲେ ହେଲେ କାହିଁ ବିକମୁ ଥାଉ। ସୁବିଧା ହେଲେ ଯା ବିି
ଶଟକଟ ପଡିଥିଲେ ବିକିଥାନ୍ତେ ଆଉ ସଟକଟ ନାହିଁ ତ କାଇହିଁ ବିକିବ ଖୁସି ରେ କଣ କିଏ ଜାଗା ବିକ
ତମେ ମନେ ଅଛି ନା ମୁଁ ତମର ମନେ ଅଛି ନା ମୁଁ ଯାଇଥଥିଲି ତମ ଘରକୁ ଯା ତମର ଲକ୍ଷ ଖିଆ ହେଲ ନଥିବ ମୁଁ ତମ ଭଉଣୀ କହିଲି ଉଁ ତମ ଶଶୁର କଥା ସିଏ କହିଲେ ନା ମୋ ସସ ଶଶୁର କଣ କରୁଛନ୍ତି କହିଲେ କଲିକତାରେ ମୁଁ କହିଲି ଇଏ କିଏ ଆଉ ମୁଁ ଜାଣି କଲେ ମୁଁ ଜାଣ ସାନ ଭଉଣୀ ଆଉ ସିଏ ପାଇଁ ଆଠ ତାରିଖ ତାଙ୍କର ହଉଛି ଏ ଶ୍ରାଦ୍ଧ ପଡିବ ସେ ତାଙ୍କ ସାଙ୍ଗ ତମ ଭଉଣୀ ଲଳିତ ସାରେ କଥା ହଉଥିନି ତ ସେ ହଉଛି ସେ ସବୁ କହୁଥିଲେ ତାଙ୍କର ବୋଧେ ସରିଗଲାଣି।
ହଁ ତାର ଟାସ୍କ କମ୍ପ୍ଲିଟ ହେଇଯାଇ ମୋର ହେଇନଥିଲା। ତା ସହିତ ମୁଁ ଖୋଲିଥିଲି। ରେଜିଷ୍ଟ୍ରେସନ ମୋର ଆଗ କରିଥିଲି, ତାର ଆଗ ଛାଡିଲେ। ତାର ଆଗ ପଇସା ପାଇଗଲାଣି। ମୁଁ ମୋର ପଛରେ ଆଜି ମୋର ଟ୍ୟାକ୍ସ ଆସିଲା। ମୋର ଆଜି ଆସିଲା ନା ଟ୍ୟାକ୍ସ, ମୋର ଆସି ନଥିଲା ପା ନ
ଓହୋ ଆଜି ପର୍ଯ୍ୟନ୍ତ ଆସିନଥିଲା? ଏଇ ଯୋଉ ଏଇ ଯୋଉ ଦିଲୁ ନୁହେଁ ନା? ସେ ଦିଲୁ ସ୍ତ୍ରୀ ସହିତ କଥା ହବ ସେ ସିଏ ବି ଅଛି ସେ ହଁ।
ହଁ ସେ ଜାନିକି କଲ କରିଥିଲି କହିଲା ମୁଁ ଘରକୁ ଯାଉଛି ଦେଇ ମୁଁ ଯାଇକି ପହଞ୍ଚିଲେ
ସିଏ ବା ଘରକୁ ଯାଇଛି। ତା ବାପଘରକୁ ମୁଁ କାଲି ଦିଥର କଥା ହେଇଥିନି ଆଉ ଆଜି ସେ ଘରକୁ ପଳେଇଛି କହ ମୁଁ କହେ ରାତିକି ଆସୁଛି ଯଦି କଥାହେମି ଆମର ସବୁ ଭଉଣୀ ସବୁ ସରିଗଲାଣି।
ହଁ।
ଠକୁଥିଲି ମୁଁ କି ନା ମୁଁ ଏଇନା କରିବିନି ପଛରେ କରିବି। ଝିଅ ଝିଅର ସଇଲାଣି। ଝିଅ ଅଲଗା ସବୁ କରୁଛି। ସିଏ କଣ ହେଇଛି ନା ତାର ଗୋଡ ଭାଙ୍ଗି ଯାଇଛି। ଝିଅର ଝିଅ ଆକ୍ସିଡେଣ୍ଟ ହେଇ